ହ୍ୟାଲୋ ଜୟ ଜଗନ୍ନାଥ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରଥିଲି ହଁ? ହେ ସକାଳେ ଆପଣ କଣ କରୁଥିଲେନି?
ହୁଁ ସକାଳୁ ଚାରିଟାରେ ଉଠିକି ନା ଗାଧେଇ ଫାଧ ଆସିକି ଆମ କର୍ମସ୍ଥଳକୁ ପଳେଇ ଆସିଲୁଣି ଆଉ କଣ କରିବ।
ହଁ ହଁ ହଁ ହଁ ହଁ।
ହ।
ହ।
ହଁ ନର୍ମାଲ ଛୋଟ ଦୋକାନ ରେ ଦେଇଛି ଆଉ।
ହଁ ହଁ। ହଁ। ଆଉ ସକାଳୁ ସବୁ ନିତ୍ୟକ୍ରମ ସାରି ସି ଦୋକାନକୁୁ ଆସୁ
ଆଜ୍ଞା, ଆଜ୍ଞା।
ହୁଁ ହୁଁ। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଦେଇ, ବାପା, ବୋଉ
ହୁଁ ହୁଁ। ହଁ କଣ? ହଉ ଆପଣଙ୍କ ଗାଁରେ ରଥଯାତ୍ରା ହଉଛି?
ଆଜ୍ଞା।
ହୁଁ। ରଥଯାତ୍ରା ଯାଆନ୍ତି ନା ପୁରୀ ଦେଖିବା ପାଇଁ?
ହୁଁ ଯାଏ।
ହୁଁ ହୁଁ। ଆଉ ଓଡ଼ିଶା ଭିତରେ କୋଉ କୋଉ ମାନେ ଜାଗା ସବୁ ବୁଲିଛ?
ଓଡ଼ିଶା ଭିତରେ ବୁଲୁଛି ଓଡିଶା ବାହାର ବି ବୁଲୁଛି।
ହୁଁ ହୁଁ ତଥାପି କୋଉ କୋଉ ଜାଗା ସବୁ ଯାଇଛ?
ମୁଁ ଓଡିଶା ବାହାରେ
ହଁ ଓଡ଼ିଶା ବାହାରେ ଓଡିଶା ଭିତରେ କୋଉ କୋଉ ଜାଗା ସବୁ?
ଓଡ଼ିଶା ବାହାରେ ବାଙ୍ଗାଲୋର ଯାଇଛି ଦିଲ୍ଲୀ ଯାଇଛି ରାଜସ୍ଥାନ ଯାଇଛି।
ହୁଁ ହୁଁ। ଆଉ।
ଆପଣ କୁଆଡ଼େ କୁଆଡ଼େ ଯାଇଛନ୍ତି ବୁଲିବା ପାଇଁ?
ଆମେ
ଆଉ କଣ କହୁଛନ୍ତି କୁହନ୍ତୁ? ଆଜ୍ଞା।
ହ୍ୟାଲୋ, ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହୁଁ। କୁହନ୍ତୁ।
ହଁ ଭାଇ ଭଏସ ଶୁଭୁଛି। ଆପଣଙ୍କ ପାଖରେ କିଏ ଅ ଅ ଆପଣଙ୍କ ପାଖରେ କିଏ ଅଛନ୍ତି ଭଏସ ଶୁଭୁଛି।
ନାଇଁ ନାଇଁ ଦୂରରେ ଯାଉଥିଲେ ଲୋକ ନାଁ।
ଓହୋ ଆଉ ସକାଳୁ ଟିଫିନ୍ ଫିଫିନ୍ ସରିଲା?
ନା ଟିଫିନ କରିନୁ। ସେ ଆମର ଆସୁଛି ଯୋଉ ନାଣ୍ଡି ବଗୁଲୀ।
ହୁଁ।
ସିଆସିଡ୍ ସେଗୁଡା ଭିଜେଇକିନା ଆମର ନିତ୍ୟକର୍ମ ସାରିବି ସିଆଡେ ଯିବି ଗାଧେଇ ପାଧେଇ କି ଆସିବି। ଦୁକାନକୁ।
କଣ ଖାଇଲେ ସକାଳୁ ଜଳଖିଆ?
ଆଜ୍ଞା।
କହିଲି ସକାଳୁ କଣ ଜଳଖିଆ ଖାଇଲ?
ଜଳଖିଆ ନୁହଁ ସିଏ ସିଆସି ପିଇଥିଲି।
ଆଚ୍ଛା।
ସେଟା ଠିକ୍ ରେ ପେଟ ଥଣ୍ଡା ହବ ନା ସକାଳୁ।
ହୁଁ। ଏବ ବର୍ଷ କୁଆଡ଼େ ଯିବାର ପ୍ରୋଗ୍ରାମ ଅଛି?
ହୁଁ ଏ-ଏଇ କାଲି କାଲି ତ ଯାଇଥିଲି ମ୍ୟାରେଜ ଥିଲା ଆଉ ଗୋଟେ। ଆଟେଣ୍ଡ କରିବା ପାଇଁ ଆଜି ତାଙ୍କର ରି ସେପ୍ସନ ଅଛି ଯିବି ତାପରେ ଦେଖିଆ ପୁରୀ ଯିବାର ତ ପ୍ଲାନିଂ ଅଛି ସାଙ୍ଗ ମଙ୍କ ଭିତରେ।
ହଁ।
ଆଉ
ଆଉ କଣ କହ? ଉଁ ଗୁପ୍ତା ନା କଣ ଏକା ବସନ୍ତି ନା ଘରେ ତମ ବାପା ହେରିକା କିଏ ବସନ୍ତି ଲୋକାନ ନା ନାହିଁ?
ନାଇଁ ଏକାଠିଆ ମୁଁ ସବୁ ସମ୍ଭାଳେ।
କଣ?
ଏକା ହିଁ ସମ୍ଭାଳେ।
ଓ ହୋ।
ବାପା ତ ତାଙ୍କର ତାପ କାମରେ ସିଏ ଲାଗିଛନ୍ତି।
ଓହୋ କେତେଟାରୁ କେତେଟା ଦୋକାନ ଖୋଲନ୍ତି ମାନେ କଣ ରାସନ ଜିନିଷ ଇଏ କରୁଚନ୍ତି ନା ଅଲଗା କଣ?
ହଁ ସିଏ ଆମ୍ ଜସ୍ନାବ ଇଏ ଜନସେବା କେନ୍ଦ୍ର।
ଅଂ
ଆଜ୍ଞା। ଜନସେବା କେନ୍ଦ୍ର ସେଥିରେ ଫୁଣି ଆମର ସବୁ ଜିନିଷ ରଖୁଚୁ ଆଉ ଯେମିତି ପାଖରେ ସ୍କୁଲ ରହୁଚି କଲେଜ ରହୁଚି ନା ସେଥିପାଇଁ ତାଙ୍କ ଛୋଟ ପିଲାଙ୍କ ପାଇଁ ଆ ପସନ୍ଦ କରିବା ପାଇଁ ଯେମିତି କୁରକୁରି ଚକୋଲେଟ ଭେରାଇଟ୍ ପ୍ରକାରର ଚକଲେଟ ଆଉ ତାଙ୍କର ଖେଳନା ଜିନିଷ କିଛିଟା ତାପରେ ଆଇସ୍କ୍ରିମ କଲେଜ ପିଲା ଆସିବେ ଆଇସ୍କ୍ରିମ ଥ ଥଣ୍ଡା
ଓହୋ ଏଇସବୁ ଜିନିଷ ବିକ୍ରି କରୁଛନ୍ତି ଆଉ।
ଆଜ୍ଞା -ଆଜ୍ଞା - ଆଜ୍ଞା। ହ
ଓ ହୁଁ। ଆଉ ସେଇଥିପାଇଁ ସକାଳୁ ଦୋକାନ ଖୋଲିଦେଇଛନ୍ତି। ଖରା ବେଳକୁ ଛୁଟି ଯୋଉ ବନ୍ଦ କରିଦେବେ ଆଉ।
ନାଇଁ ଖରାବେଳେ ମୋର ବନ୍ଦ ନାହିଁ ମୋର ସବୁବେଳେ ଖୋଲା ଅଛି।
ହୁଁ ହୁଁ। ନା ଆପଣ କହିଲେ ବାହାଘର ଯିବାର ଗୋଟେ ଅଛି ତ ଆଜି ସନ୍ଧ୍ୟା ବେଳୁ ଆପଣ କ
ହୁଁ ସ -ସ -ସ ସନ୍ଧ୍ୟାବେଳଟା ବନ୍ଦ ହବ।
ହୁଁ ହୁଁ।
ଖରାବେଳେ ନୁହେଁ ସନ୍ଧ୍ୟାବେଳେ ବନ୍ଦ କରିକି ଯିବାର ଅଛି ରିସେପସନ୍ କୁ।
ଓହୋ କଣ ସାଙ୍ଗ ବାହାଘର ନା ଏମତି ତମ ରିଲେ
ନାଇଁ ମାମୁଁଙ୍କ ଝିଅ ତାଙ୍କ ଦିଅରର।
ହଁ ହଁ।
ତାଙ୍କ ଘର ଏଇ ପାଖରେ ଆମ ଘରଠୁ ପୁଣି ଶହେ ଉଁ କୋଡିଏ କିଲୋମିଟର ହେଇଯିବ ସୁକିନ୍ଦା ବୋଲି ଗୋଟେ ଗ୍ରାମ ଅଛି, ସୁକିନ୍ଦା ପାଖରେ ଆ ଆମ୍ପଳରା ତାଙ୍କ ଘର।
ଓ ହୋ ଆପଣଙ୍କ ଫ୍ୟାମିଲି ସବୁ ଯିବେ ନା ଆପଣ
ହୁଁ ମୁଁ ଯିବି ମୋ ଦେଇ ଯିବ।
ହ ହୋ।
ହୁଁ ଆଜ୍ଞା।
ହଁ ଭାଇ ଭଉଣୀ କେତେ ଜଣ?
ତିନି ଜଣ।
ହୁଁ ହୁଁ। ଆପଣଙ୍କ ଦିଦି ମାନେ ମ୍ୟାରେଜ କରୁନାହାନ୍ତି
ନାଇଁ କରିନାହାନ୍ତି ତାଙ୍କର ହଁ ବଡ ଦିଦି ତ ମ୍ୟାରେଜ କରିବେନି ସାନ ଦେଇଙ୍କର ମ୍ୟାରେଜ ହବ। ଦେଖିଆ।
ଖୋଜାଖୋଜି ଚାଲିଛି ଆଉ।
ଆଜ୍ଞା।
ହୁଁ। ହଁ କଣ କୁହନ୍ତୁ ଭାଇ?
ଆଉ କଣ କରୁଛନ୍ତି କୁହନ୍ତୁ? ଆପ୍ ଆପଣ ଏବେ କୋଉଠି ଅଛନ୍ତି?
ମୁଁ ମୋ ଶାଶୁଘରେ।
ଆପଣ ମ୍ୟାରେଡ। ଆପଣଙ୍କର ପିଲା ପିଲି କେଇଜଣ
ହୁଁ ଝିଅଟା।
ହୁଁ ହୁଁ ତାର ନାଁ କଣ ଦେଇଚନ୍ତି ଯେ
ତା ନାଁ ଦିଆ ହେଇଛି ଡାକ ନା ଶ୍ରୀ ଭଲ ନାଁ ହଉଛି ଦିବ୍ୟାଂଶି।
ଦିବ୍ୟ ଶ୍ରୀ।
ଦିବ୍ୟାଂଶି।
ଦିବ୍ୟାଂଶି।
ହୁଁ।
ହଁ ହଁ ଆପଣ କେତେ ଭାଇ ଭଉଣୀ।
ଆମେ ଭାଇ ଭଉଣୀ ଚାରିଜଣ।
ଚାରି ଜଣ ଆପଣ ସମସ୍ତର।
ହୁଁ ବଡ ଆଉ।
ହଉ ଭାଇ ମ୍ୟାରେଜ୍ କଲେଣି ନା ନାଇଁ।
ନା ନା।
ଭାଇ କେତେ ଜଣ ଅଛନ୍ତି।
ଭାଇ ଦିଜଣ।
ଉଁ ହୁଁ।
ହୋଉ ଭାଇ କଲ୍ ଯାଇଥିବାରୁ ତମକୁ ଧନ୍ୟବାଦ୍ ମୁଁ ରଖୁଛି ଏବେ। ପରେ କେତେବେଳେ କଥା ହେବ।
ଆଜ୍ଞା।